ନମସ୍କାର।
ଆଜ୍ଞା ଭଲ ଅଛନ୍ତି ଆଜ୍ଞା ଆଜ୍ଞା ବୋହୁତ ଭଲଅଛି।
ମୁଁ ବି ବୋହୁତ ଭଲ।
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା। ସକାଳୁ ଉଠି ତ ନିତ୍ୟକ୍ରମ ସରିଲା। କିଛି ସମୟ ପରେ ଜଳପାନ ହବ ଭୋଜନ ହବ ଆଉ।
ବୋହୁତ ଭଲ କଥା ନ ହେ ଏ ଏବେ ସକାଳୁ ଉଠିଲି ଟିକେ ବ୍ୟାମ୍ ବି କଲି ବ୍ୟାମ୍ କରିସାରିକି ଏବେ ଟିକେ ବସିଚି। ହଁ
ଆଜ୍ଞା ଆଜ୍ଞା ବ୍ୟାମ୍ କରିବା ତ ନିହାତି ଦରକାର ଆଜ୍ଞା ଆଜ୍ଞା। କିଛି କିଛିଟା କରିଥାଏ। ବ୍ୟାୟାମ କରିବା ତ ଜରୁରୀ ବହୁତ ଭଲ ଶରୀର ପାଇଁ ବହୁତ ଭଲ
ଆଜ୍ଞା ଠିକ କଥା କହିଲେ ଯା ଯେହେତୁ ଆମର ଗୋଟେ ସୁସ୍ଥ ଜୀବନ ଯାପନ କରିବା ପାଇଁ ବ୍ୟାୟାମ ନିଶ୍ଚିତ ନିହାତି ଦରକାର ଯାହାକି ଆମ ଦେହ ପାଇଁ ସମ୍ପୂର୍ଣ୍ଣ ରୂପେ ସୁସ୍ଥ ରହିବ ତା ସହିତ କିଛି ଫିଜିକାଲ ଆକ୍ଟିଭିଟି ବା କଣ ଯାହାବ କଲେ ଆମର ଦେହ ଆହୁରି ଭଲ ରହିବ ଏ ତ ଦେଖୁଛନ୍ତି ଯୋଗ ଦିବସ ଆମର ଯାଇଛି।
ଆଜ୍ଞା ଆଜ୍ଞା।
ତ-ଅ-ଅ ଆନ୍ତର୍ଜାତିକ ଯୋଗ ଦିବସ, ଏ ବର୍ଷର ବହୁତ ଆପଣ ଯୋଗ ଦିବସ ଭାଗିଦାର ହେଇଥିଲେ?
ଆଜ୍ଞା ଆଜ୍ଞା।
ହୁଁ ଏବେ ଯୋଗ ଦିବସ ଯାଇଛି ଯୋଗ ଯେଉଁଠି ମୁଁ ଗୋଟେ ଯେମିତି କହିଲେ ବ୍ୟାୟାମ ଆ ଆମର ଯୋଗ ଗୋଟେ ମଣିଷ ଜୀବନରେ ଉମ୍ ବା ଗୋଟେ ଜୀବନ ଜିବନରେ ସବୁଦିନ କରିବାର ଗୋଟେ ନିହାତି ଦରକାର।
ଆଜ୍ଞା ନିହାତି।
କାରଣ ତା ଦ୍ଵାରା ଆପଣଙ୍କର ମ-ମ-ମାନସିକ ସ୍ତରରେ ଆପଣଙ୍କର ସବୁ ସ୍ତରରେ ଆପଣଙ୍କୁ ସୁସ୍ଥ ଅନୁଭବ କାରିବେ।
ଆଜ୍ଞା ଆଜ୍ଞା।
ହଉ। ଆଜି କଣ ତ ରବିବାର ଛୁଟି ତ ଆପଣ ଆଜି କଣ ପ୍ଲାନିଂ କରିଛନ୍ତି ବା କିଛି କଣ ଅଛି ଏବେ କଣ ଘରେ ରହିବେ ନା କଣ?
ହଁ ଏମିତି ପଢା ପଢି ତ କରିବାକୁ ପଡୁଛି କାହିଁକି ନା ହଁ କିଛି କରିବାର ଅଛି ଆଗକୁ। ତେଣୁ ପଢ଼ାପଢ଼ି ତ ସବୁଦିନ ଚାଲି ରହିଛି। ନିତିଦିନିଆ କାମ ଭଳି ଲାଗି ରହିଛି ପଢାପଢି ଆଉ। ଆଉ ଏଠି ନିତ୍ୟକ୍ରମ ସରିଲା, ପୁଣି ଆପଣଙ୍କ ସହିତ କଥା ହେବା ପରେ ଜଳପାନ ହବ। ଭଜନ ପରେ ପୁଣି କିଛି ପଢାପଢି ଆରମ୍ଭ ହବ। ପୁଣି ରାତିରେ ପୁଣି ପଢାପଢି କରିବାକୁ ପଡିବ ଏମିତି ତ ଲାଗି ରହିଛି ଆଉ।
ନିହାତି ଆପଣ ଏତେ ପରିଶ୍ରମ କଠିନ ପରିଶ୍ରମ କରୁଛନ୍ତି। ଆପଣ ଏତେ ମ ଉମ୍ ଛୁଟି ଦିନରେ ବି ଆପଣ ନିଜ ଅ କାମ ସାରି ପଢିବା କୁ ବସି ପାରୁଛନ୍ତି ତ? ଆପଣଙ୍କୁ ବହୁତ ଭଲ କଥା କାରଣ ଆପଣ ଗ ଗୋଟେ ଆପଣଙ୍କର ଲକ୍ଷ୍ୟ ଅଛି ଲକ୍ଷ୍ୟସ୍ଥଳରେ ପହଞ୍ଚିବା କାଇଁ ଆପଣ ଚେଷ୍ଟା କରୁଛନ୍ତି। ତ-ଅ-ଅ ମୁଁ ଆଶା କରିବି ଯେ ଆପଣଙ୍କର ଚେଷ୍ଟା ସମ୍ପୂର୍ଣ୍ଣ ଭାବେ ସଫଳ ହଉ ଆପଣ ଗୋଟେ ହେ ଉମ୍ ଆପଣଙ୍କର ମନପସନ୍ଦର-ଅ ଯାହାବି ଆପଣଙ୍କର ଲକ୍ଷ୍ୟ ଅଛି ତାହା ପାଆନ୍ତୁ। ତ ଖୁସି ଲାଗିବ ଆପଣ ପାଇଲେ କାରଣ ଏତେ ପରିଶ୍ରମ ଏଇ ଯୁବ ବୟସରେ ଆପଣ ଏତେ ପରିଶ୍ରମ କରୁଛନ୍ତି ଏଟା ବି ଠିକ କଥା।
ଆଜ୍ଞା ଆଜ୍ଞା।
ଆଉ ତ ଏବେ ଆପଣ ରଥଯାତ୍ରାରେ କଣ ପ୍ଲାନିଂ ଅଛି?
ରଥଯାତ୍ରା ତ-ଅ-ଅ ବହୁତ ବହୁଳ ମାତ୍ରାରେ ଲକ୍ଷ ଓ ଯାଆନ୍ତି ପାଖାପାଖି ଏରିଆରୁ ଆସନ୍ତି, ଆଉ ଜଗା ଦର୍ଶନ କରିବା ପାଇଁ ତ ସମସ୍ତେ ଉତ୍ସାହିତ। ଆଗରୁ ଆଉ ରଥ ଟାଣିବା ପାଇଁ-ଇ-ଇ ଲୋକ ତ ଆଗ୍ରହୀ ବହୁତ। ଆସନ୍ତି ଲୋକ ବହୁଳ ମାତ୍ରାରେ ଭିଡ଼ ବହୁତ ହୁଏ। ମୁଁ ମଧ୍ୟ ଚେଷ୍ଟା କରିବି ଯିବା ପାଇଁ ନିଜ ନିଜ ଗ୍ରାମରେ ମଧ୍ୟ ରଥଯାତ୍ରା ପାଳନ ହୁଏ। ହୁଁ ଜଗାଙ୍କ ଡରି ଲାଗିଲା ବୋଲେ ତାଙ୍କ ପାଖକୁ ଯାଇ ହବ। ସେମିତି ତ କହି ହବନି ଆଉ ସେମିତି ସମୟ ପରିବର୍ତ୍ତନେ ସମୟ ତ ପରିମାଣ ପରିିବର୍ତ୍ତନ ତ
ଯେମିତି ଚାଲି ରହିଛି। ଦେଖାଯାଉ ଆଗକୁ କଣ ହଉଛି ଆଉ ଆପଣ କଣ ଯିବେ ବୋଲି ଭାବିଚନ୍ତି?
ହଁ ଉଁ-ଉଁ କାରଣ ରଥଯାତ୍ରା ଆମ ଗୋଟେ ଐତିହାସିକ ଯାତ୍ରା ଆମ ମ ଗୋଟେ ବଡ ଯା ତ୍ରା ଆମେ କହିଲେ ନ ସରେ ତ ଏଇ ଯାତ୍ରାରେ ବହୁତ୍ ଦୂରଦୂରାନ୍ତରରୁ ଲୋକ ଆସନ୍ତି ବହୁତ୍ ଅଲଗା ରା ଦେଶ ବା ରାଜ୍ୟର ଲୋକ ଆସନ୍ତି। ପ୍ରଭୁ ଜଗନ୍ନାଥ୍ ଙ୍କ ଦର୍ଶନ କରିବା ପାଇଁ ତ ମୋର ଇଚ୍ଛା ତ ଅଛି। ଏ ବର୍ଷ ଯିବା ପାଇଁ ଯଦି ଠାକୁରଙ୍କର ଡୋରି ଯେମିତି ଆପଣ କହିଲେ ଡୋରି ଲାଗିଲେ ନିହାତି ଠାକୁର ଯିବା। ଡୋରି ମୋର ଲାଗିବ ମୁଁ ନିଶ୍ଚିତ ରୂପେ ଠାକୁର ଦର୍ଶନ କରିବା ପାଇଁ ଯିବି ତା ସହ ବି ଦେଖ୍ ଦେଖନ୍ତୁ ସରକାରଙ୍କ ତରଫରୁ ଆମର ଗୋଟେ ସ୍ପେଶିୟାଲ୍ ବା ଟ୍ରେନ୍ ଯୋଗେ ରେଳ ଯୋଗେ ଯିବା ପାଇଁ ବ୍ୟବସ୍ଥା ସରକାର ବି କରୁଛନ୍ତି‌। ତ ତା ଦ୍ଵାରା ଯୋଉ ଆମର ଟ୍ରାଫିକ୍ ଯୋଗାଯୋଗ ଇସ୍ୟୁଟା ଥିଲା ପ୍ରୋବ୍ଲେମ୍ ବା ପ୍ରୋ ହଁ ଅସୁବିଧା ଥିଲା ଏଇଟା ଦୂର ହବ, ତ ସେଥିରେ ଯଦି ମୁଁ ଯିବା ପାଇଁ ମୋ ଡୋରି ଲାଗିଲା ମୁଁ ନିଶ୍ଚିତ ରୂପେ ଟ୍ରେନରେ ମୁହିଁ ଯିବି।
ଆଜ୍ଞା-ଆଜ୍ଞା।
ଭଲ କ
ଯିବା ତ ନିହାତି ଦରକାର। ଭବାନଙ୍କ ଡରି ଲାଗ୍ ଗୁ, ଆପଣ ଯାଆନ୍ତୁ ଆଉ କୁଶଳ ମଙ୍ଗଳ କେମିତି ଦିନ କଟି ସେ ଆସୁ।
ଯଦି ବି ଡୋରି ନ ଲାଗେ ତ ଠାକୁର ଦେଖନ୍ତୁ ଗାଁଆ ପ୍ରତି ଗାଆଁରେ ବା ପ୍ରତି ଏ ସହରରେ ବି ରଥଯାତ୍ରା ପାଳନ କରାହଉଛି ତ ଠାକୁରଙ୍କ ଇଛା। ଯଦି ଠାକୁରଙ୍କ ଇ ଡୋରି ଲାଗିଲା ତ ଆମେ ରଥଯାତ୍ରା ପାଳନ କରିବାକୁ ପୁରୀ ଯିବା ନହେଲେ ନାଇଁ ଆମେ ନିଜ ଏରିଆ ବା ନି ନିଜ ନିଜ ଅଞ୍ଚଳରେ ଯାଇ ଦର୍ଶନ କରିବା ଠାକୁରଙ୍କର କୃପା ପ୍ରାପ୍ତ କରିବା, ନିହାତି। ଜରୁରୀ ଅଟେ।
ଆଜ୍ଞା ନିଜ ନିଜ ଅଞ୍ଚଳରେ ତ ବହୁଳ ମାତ୍ରାରେଏ-ଏ-ଏ ହଉଛି ଲାଗି ରହିଛି ଆଗରୁ। ହବ ମଧ୍ୟ ସମସ୍ତ ଅଞ୍ଚଳରେ। ଭଲ ମଧ୍ୟ କରନ୍ତି ସମସ୍ତେ, ଆଉ ଲୋକ ତ ଯୋଉଭଳିଆ ଆଗ୍ରହୀ ଅଛନ୍ତି ଏବେଠାରୁ ହିଁ ମାନେ ଲାଗି ରହିଛନ୍ତି କେମିତି କଣ କରିବେ ତ ଇଚ୍ଛା ତ ସମସ୍ତଙ୍କ ଅଧିକ ପ୍ରକାଶ ହଉଛି। ମୋର ମଧ୍ୟ ଅଧିକ ଇ ଇଛା ଅଛି ଯିବା ପାଇଁ, ଚେଷ୍ଟା କରିବି ନହେଲେ ନିଜ ଅଞ୍ଚଳରେ ହିଁ ଆଗ୍ରହୀ ତ ଅଛି ଦେଖାଯାଉ କଣ ହବ ଆଉ ଆପଣଙ୍କ ଏରିଆରେ ପାଗ କେମିତି ରହିଛି!
ପାଗ ତ ଏବେ ସକାଳ ଦେ ଖରା ବହୁତ ଜୋରରେ ହେଇଛି। କାରଣ ଯେମିତି ଲାଗୁଛି ଯେ ପୁରା ଖରା ଦି ଗ୍ରୀଷ୍ମ ଛୁଟି ଚାଲିଲା ଭଳିଆ ଲାଗୁଛି। ଭିତରେ ଖରା ହେଇଛି। ଦେଖନ୍ତୁ ଏଇ ଦିନେ ଆମେ ଜାଣିବା କଥା ଯେ ରଜ ପରେ ମୌସୁମୀ ଆସେ ମୌସୁମୀ ଆସିଲେ ଆମର ପାଗ ଚେଞ୍ଜ ହୁଏ, ପାଣି ପାଗ ଚେଞ୍ଜ ହେଇକି ତ ବେଶୀ ବର୍ଷାର ମାତ୍ରା ଟିକେ ବଢିଥାଏ। ଯେହେତୁ ଏବେ ପାଣିପାଗର‌ ଅ ଅନୁସାରେ ଏବେ ବ ସାତ ସାତ ସାତ ତାରିଖରୁ ମୌସୁମୀ ଆସିବ ଭରି ଆ ମୌସୁମୀ ଆସିଗଲେ ଆମର ଯାହା ବିି ଅସୁବିଧା ହଉଛି ସବୁ ମୌସୁ ଦୂର ହେଇଯିବ ଆଉ ଆମେ ଯେହେତୁ ଗୋଟେ ଉଁ ଗ୍ରୀଷ୍ମ ପ୍ରବାହରେ ଉତ୍ତପତି ହଉଚି ତ ତାକୁ ଆମେ ଅଁ ବହୁତ ଅସୁବିଧାର ସମ୍ମୁଖୀନ କରୁଚେ। ତ ସେଇଟା ଦୂରୀକରଣ ହୋଇଯିବ। ଆପଣଙ୍କ ପଟେ କଣ ପାଗ ଅଛି ଆଜି।
ଖରା ବର୍ଷା ତ ଲାଗି ରହିଛି ବର୍ତ୍ତମାନ ସମାନ ପରିମାଣରେ ଅଛି ପାଗ।
ହ।
ଟିକେ ମେଘୁଆ ହେଇକି ଅଛି। ପରିବର୍ତ୍ତନ ପ୍ରତି ମୁହୂର୍ତ୍ତରେ ହୋଇଯାଏ ଜଣା ପଡେନାହିଁ।
ଆଜ୍ଞା।
ଠିକ କହିଲେ ଯେ ନାଇଁ ପାଗ ତ ଦେଖନ୍ତୁ ଚେଞ୍ଜ ତ ହଉଚି। ଦେଖନ୍ତୁ ଆପଣ ଏବେ ଉଁ ଆମେ ସକାଳ ପୂର୍ବରୁ କଣ ହଉଥିଲା ନା ଆମେ ସକାଳେ ଉଠିଲେ ଆମେ ବାହାରେ ବୁଲୁଥିଲେ ପାଗ ଭିଟାମିନ୍ ଡି ଯେମତି କହିଲେ ଚ ଲେ କଅଁଳ ଖରାରେ ଆମେ ପାଉଥିଲେ ତ ଏବେ ଆପଣ ସକାଳୁ ଉଠ ଉଠି ଯାଇକି ଖରାରେ ବସୁଚନ୍ତି ନା ଖରାରେ ବସୁ ନାହାନ୍ତି।
ଅ ହଁ ସେମିତି ତ ଚାଲିବାକୁ ଟିକେ ଭଲ ଲାଗେ ତ ସକାଳୁ ଉଠି ଠି ଅ ଚାଲିବାକୁ ତ ଯାଏ, ତ ଖରା ସୂର୍ଯ୍ୟ କିରଣ ତ ବାଜେ ଦେହକୁ ଭଲ ଲାଗେ।
ହୁଁ।
ସଖାଳୁ ସଖାଳୁ ର ସେଇ ସୂର୍ଯ୍ୟ କିରଣ ପଡିଆକୁ ଟିକେ ଯାଉ। ବ୍ୟାୟାମ କିଛି ହଉ ହଉଛି ତା ସହିତ ଚଲାଚଲି ଟିକେ ହଉଛି ଭଲ ଲାଗୁଛି ସମସ୍ତେ ଯାଆନ୍ତି ଗାଁ ଲୋକ। ସମସ୍ତେ ଯାଆନ୍ତି।
ଆପଣ ଯୋଉ ବ୍ୟାୟାମ କରୁଛନ୍ତି ଗୋଟେ ପଡିଆରେ କରୁଛନ୍ତି ନା ରାସ୍ତା ରାସ୍ତା ରାସ୍ତାଘାଟରେ ଯାଇ କରୁଛନ୍ତି।
ଆଜ୍ଞା ଆଜ୍ଞା ପଡିଆକୁ ଯାଉ।
ତାହେଲେ ଆପଣଙ୍କର ସରକାରଙ୍କ ତରଫରୁ ପଡିଆରେ ଯେମତି ଆମର ରହୁଛି ଓପନ ଜିମ୍ ବା ଉଁ ମା ଯୋଗ ଅଭ୍ୟାସ କରିବା ପାଇଁ ଗୋଟେ ରହୁଚି। କିଛି ସରଞ୍ଜାମ ଆପଣଙ୍କର ସେମତି କିଛି ଅଛି ସେ ଜାଗାରେ।
ଆଜ୍ଞା ଆଜ୍ଞା।
ବହୁତ ଭଲ କଥା ଆପଣ ସେଠି ଯାଇ ଇଏ କରୁଛନ୍ତି ତ ଏ ଦେଖନ୍ତୁ ଆମ ଗୋଟେ ଗୋଟେ ଅସୁବିଧା ବି ହୁଏ ମେ ବି ଶୁଣିଛ କାରଣ ଗୋଟିଏ ପରିବାର ସେମାନେ ଯାଉଥିଲେ ବ୍ୟାୟାମ କରି ବା ପାଇଁ କିନ୍ତୁ ଟେ ଦୁଃଖଦ ଘଟଣା ଯେ ଗୋଟିଏ ଅଚାସ୍ମକ ଗୋଟେ ଗାଡିର ଘଟଣା ଗ୍ରସ୍ତ ଘଟ ଘଟିଲା ତ ରୋଡ ଉପରେ ତ ସେ ଲୋକଙ୍କ ପରିବାର ଯିଏ ଏଁ ରୋଜଗାରକ୍ଷମ ବ୍ୟକ୍ତି ବା ଯେ ଘର ଘରର ପୁରୁଷ ତାଙ୍କର ମୃତ୍ୟୁବରଣ ଟା ଘଟିଥିଲା। ତ ଗୋଟେ ଦୁଃଖଦ ଘଟଣା ଘଟି ଯାଇଥିଲା ତ ତାପରଠୁ ମୁଁ ବି ନିଜେ ସଚେତନ ହେଇଯାଇଛି ଆଉ ମୁଁ ନିଜେ ମେ ପଡିଆକୁ ନିଶ୍ଚି ଏକ୍ସରସାଇଯ ବ୍ୟାୟାମ କରିବା ପାଇଁ ଯାଉଚି ଯାହାକି ମତେ ଲାଗେ ଯେ ମୁଁ ନିଜ ପରିବାର ବୋଲେ ଦୁର୍ଘଟଣା ଗ୍ରସ୍ତ ଉଁ କାରଣ ସକାଳୁ ଯୋଉମାନେ ଗାଡି ଚଲାନ୍ତି ତ ସେମାନଙ୍କର ମ ନିଦ ଲାଗେ କିି କିଛି ଅସୁବିଧା ପାଇଁ ସେମାନଙ୍କର ଆଖି ଲାଗିଯାଏ। ତ ଭୁଲବସ୍ତ ସେ ତାଙ୍କ ଦୁର୍ଘଟଣା ଘଟ ଘଟିଲା ପରେ ତାଙ୍କର ପରିବାରଟା ଉ ଯାଇଛି ତ ଦେଖିକି ଦୁଃଖ ବି ଲାଗିଲା ସେଥିପାଇଁ ମୁଁ ନିଜେ ସନ ହେ ନିଜେ ମୁଁ। ଯେ କରିବା ପାଇଁ ଯାଉଚି ଆପଣ ଯେମିତି କହିଲେ ଆପଣଙ୍କର ବି ସେଠାରେ ଅତ୍ୟନ୍ତ ବ ପାଇଁ କିଛି ସରଞ୍ଜାମ ଲାଗିଛି ମୁଁ ଗ୍ରାମରେ ବି ସେଇ ସରଞ୍ଜାମ ଅଛି ସେଠି କି ଯାଇ ମୁଁ ନିଜେ ଏକ୍ସରସାଇଜ କରିବାକୁ ବା ବ୍ୟାୟାମ କରୁଛି ତ ଆପଣ ଅ ବ୍ୟାୟାମ କୁ ନିଜ ଜୀବନରେ କେତେ ପରସେଣ୍ଟ ଦେବା କୁହନ୍ତୁ। ସବୁଦିନ କରିବା ଉଚିତ ନା ଆପଣ ଯେତେବେଳେ ଫ୍ରି ହଉଛନ୍ତି କରୁଛନ୍ତି। ଆପଣ କଣ କେମିତି କଣ କରଛନ୍ତି?
ହଁ ଏମିତି ସକାଳୁ ଉଠି ପ୍ରାୟ କିଛି ସମୟ କରିବାକୁ ପଡେ। କିଛି କିଛି ସମୟ ଦଉ ସକାଳୁ ପୁଣି ସନ୍ଧ୍ୟାରେ କିଛି ସମୟ ଚାଲିଲେ ଭଲ ଲାଗେ।
ସକାଳୁ ଉଠିକି ତ ବ୍ୟାୟାମ କରୁ ଯାଇକି ପଡିଆରେ। ପୁଣି ସନ୍ଧ୍ୟା ସମୟରେ ଗାଁ ଗହଳି ତ ଥାଏ ରାସ୍ତା। ତାର ଏମିତି ଚାଲି ଚାଲି ଟିକେ ବୁଲୁ ଆଉ।
ବହୁତ ଭଲ କଥା ଆପଣ ନିଜ ସ୍ୱାସ୍ଥ୍ୟ ପ୍ରତି ବହୁତ ବୋଲେ ସଚେତନ ଅଛନ୍ତି ତା ସହ ବ୍ୟାୟାମ କରୁଛନ୍ତି କି ମୋତେ ଖୁସି ଲାଗିଲା। ମୁଁ ବି ସନ୍ଧ୍ୟାବେଳେ ବ୍ୟାୟାମ କରୁନଥିଲି। ତ ଆପଣଙ୍କଠୁ ମୁଁ କିଛି ଉତ୍ସାହ ନାହିଁ ମୁଁ ବି ନିଜେ ସନ୍ଧ୍ୟାବେେଳେ କିଛି ବ୍ୟାୟାମ ବା ଯୋଗ ଆପଣ ଯେମିତି କହିଲ ଚାଲିବାକୁ ଯାଉଛି ମୁଁ ବି ଗାଁରେ ଚେଷ୍ଟା କରିବି କରିବା ପାଇଁ। ତ ଧନ୍ୟବାଦ ଆପଣଙ୍କଠୁ ବହୁତ ଶିକ୍ଷଣୀୟ ଜିନିଷ ମିଳିଲା ମତେ ବହୁତ ଇନ୍ସପାରିଙ୍ଗ ଲାଗିଲା ମୋତେ। ଆଉ ଏବେ ତମର ଟିକେ କାମ ଅଛି। ଆଜ୍ଞା ଗଟେ ଟିକେ କାମ ଅଛି ମୁଁ ଆପଣଙ୍କ ସହ ଟିକେ ପରେ କଥା ହଉଛୁ ଆଉ।
ଆଜ୍ଞା ଆଜ୍ଞା ନିହାତି ଭାବରେ
ଧନ୍ୟବାଦ।
ମତେ ମଧ୍ୟ ବହୁତ ଆନନ୍ଦ ଲାଗିଲା। ସୁଖମୟ ରହୁ ଆପଣଙ୍କ ଦିନ ଟା ଭଲସେ କଟୁ। ହ